ନମସ୍କାର, ଭଉଣୀ।
ନମସ୍କାର, ଭଉଣୀ।
କଣ କରୁଛନ୍ତି?
ବସିଛି ଆପଣ,
ମୁଁ ବି ବସିଛି କେମିତି ଅଛନ୍ତି ଆପଣ?
ଭଲ ଅଛି ଆପଣ କେମିତି ଅଛନ୍ତି।
ହଁ ଭଲ ଅଛି ଆଉ ଘରେ ସମସ୍ତେ କେମିତି ଅଛନ୍ତି।
ଭଲ ଅଛନ୍ତି ସମସ୍ତେ, ଆଉ ଆପଣଙ୍କ ଘରେ କେମିତି ଅଛନ୍ତି। ଦେହ କେମିତି ଅଛି ସମସ୍ତଙ୍କର
ହଁ ଘରେ ସମସ୍ତେ ଭଲ ଅଛନ୍ତି। ଆଉ ଆଜିର ଦିନଟା କେମିତି ବିତେଇଲେ,
ଆଜିର ଦିନ ଏମତି ହିଁ ଘରେ, କାମ ସରେଇକି। ଆଉ ରୋଷେଇ, କରିକି ସମସ୍ତେ ଆଉ। ସେମିସ୍ତ ଅ ଆପଣଙ୍କର?
ମୋର ଭଲରେ ହିଁ ବିତିଛି। ବାକି ଆଜି ସକାଳୁ କିଛି ସମୟ ପାଇଁ ବାହାରକୁ ଯାଇଥିଲି।
ଆଚ୍ଛା,
ଘରେ ଆସି ଅଛି। ପାଠ ପଢା ଚାଲିଛି ଆଉ। ସେମିତି ଅଛି ଆଉ।
କଣ ପଢୁଛନ୍ତି?
ବର୍ତ୍ତମାନ ଚାଲିଛି ମୋର ସ୍ନାତକ। ଆପଣଙ୍କର?
ମୋର ଏବେ କିଛି ଚାଲିନି। ଘରେ ହିଁ ଅଛି।
ଆଚ୍ଛା ଠିକି ଅଛି। ଘରେ ମମି ଏବେ କଣ କରୁଛନ୍ତି?
ମମି ଏବେ ଟିଭି ଅଁ ଶୋଇଛନ୍ତି।
ଆଚ୍ଛା ଠିକି ଅଛି।
ଆପଣଙ୍କ ଘରେ?
ଆମ ଘରେ ଏମ୍ ବାବା ଅଛନ୍ତି ସେପଟେ। ଆଉ ମମି ରୋଷେଇ। ମୁଁ ଅଛି।
ମମିଙ୍କ ଦେହ କେମିତି ଅଛି?
ହଁ ମମିଙ୍କ ଦେହ ଭଲ ଅଛି। ବର୍ତ୍ତମାନ ପାଇଁ। ତ ଠିକି ହିଁ ଅଛନ୍ତି।
ବାବାଙ୍କ ଦେହ।
ହଁ ବାବାଙ୍କ ଦେହ ବି ଠିକି ଅଛି ଏବେ। ଆଉ। କୁଆଡେ ବୁଲିବାକୁ ଯାଇଥିଲେ ଆପଣ।
ନାଇଁ ଏବେ ତ ଯାଇନି। ଯିବା ଏବେ ରଥଯାତ୍ରା ତ୍ରା ଆସୁଛି। ଆଉ ଯିବେ ନା ନାଇଁ କୁଆଡେ ଭୁଲିବାକୁ।
ହଁ ହଁ ରଥଯାତ୍ରା ଆସୁଛି। ଯିବା ପାଇଁ ଭାବିଚି ଯଦି ଆପଣ ବି ଚାହୁଁଛନ୍ତି ଆମେ ମିଶିକି ଯାଇପାରିବା।
ଆଚ୍ଛା କେବେ ଯିବେ ଭାବୁଛନ୍ତି।
ହଃ ମ୍। ଯଦି ହେବ ରଥଯାତ୍ରା ଆରମ୍ଭରେ ଯାଇପାରିବ ନାହିଁ ଯଦି ଅମ୍ ଅ। କଣ କହୁଛନ୍ତି ବାହୁଡାଣୀ ସମୟରେ। ସେଇ ସମୟରେ ବି ଯାଇ ତା ବାହୁଡ଼ା ଯାତ୍ରା।
ଏବେ ସ୍ନାନ ପୂର୍ଣ୍ଣିମା ହବ ସେ ଟାଇମି ରେ ବି ଗଲେ ହବ।
ହଁ ହେଇପାରିବ। ଦେଖନ୍ତୁ ଆପଣ ଘରେ କଥା ହୁଅନ୍ତୁ। କଥା ହେଇ ମତେ ଜଣାନ୍ତୁ ତାହେଲେ ଯିବା ପାଇଁ ଭାବିବା ଆମେ।
କିଏ କିଏ ଯିବା?
ଅ ତମେ ମୁଁ ଆଉ ତମ ସାଙ୍ଗ ମାନଙ୍କୁ ବି ଡାକି ପାରିବ। ମୁଁ ମୋ ସାଙ୍ଗ ମାନଙ୍କୁ ନହେଲେ ଡାକି ପାରିବି।
ଆପଣଙ୍କ ବାବା ମମି ଯିବେ ବି?
ବାବା ମା ଯଦି ଚାହିଁବେ ଯିବେ। ନଚେତେ ଯିବେନି। ତାଙ୍କର କାମ ବି ରହୁଛି ନା। ତୋ ସେ ସେଥିପାଇଁ ମୁଁ ବାଧ୍ୟ ବି କରିପାରିବିନି ସେମାନଙ୍କୁ। ଆପଣଙ୍କ ଘରୁ?
ମମି ଯିବେ।
ଠିକି ଅଛି। ଆଉ ଭାଇ ଯିବେନି?
ଭାଇଙ୍କ କାମ ରହିଥାଉଛି ତାଙ୍କୁ ଛୁଟି ମିଳୁନି। ତ ତାଙ୍କେ ଯାଇପାରିବ ଯାଇପାଇଲେନି।
ଠିକି ଅଛି। ହଉ। ଆଉ ବର୍ତ୍ତମାନ ଏବେ କୋଉ ସାଙ୍ଗ ମାନଙ୍କ ସହିତ ଆପଣ ଦେଖା କରି ନାହାନ୍ତି।
ଏବେ ଦେଖା କରିନି କେବେଠୁ ହେଲା। ଆଉ କିଏ ଆସି ନାହାନ୍ତି।
ଠିକ ଅଛି।
ଆପଣଙ୍କର ନୂଆ ନୂଆ ସାଙ୍ଗ କିଏ ହେଲେଣି?
ନା ନୂଆ ସାଙ୍ଗ ଆଉ କଣ। ନୂଆ ସାଙ୍ଗ ମାନେ ଇଚ୍ଛା ହଉନି ବର୍ତ୍ତମାନ ତ ସାଙ୍ଗ କରିବାକୁ। ଏବେ ପାଠ ପଢାର ସବୁ ରହି ଯାଉଛି। ତ ସମୟ ବାହାରି ପାରୁନି ତା ସହିତ ସାଙ୍ଗ ହେବାକୁ ବି ଏତେ ମନ। ହେଉନାହିଁ। ବାସ ଥଏ ଆଉ ଆଉ ଆପଣଙ୍କର?
ମୋର ବି ସେଇ ସେତିକି ସେମିତି ହିଁ।
ଆଚ୍ଛା। ହଉ କିଛି କଥା ନାହିଁ ପୁଣି ଆପଣ କେତେବେଳେ। ସମୟ ପାଇଲେ ଦେଖା କରିନେବା।
ଆପଣ କୋଉଠି ରହୁଛନ୍ତି?
ମୁଁ ଏଇ ପାଖରେ ରହୁଛି। ଏଇ ବିଷୟ ଗୁଡାକରେ କଥା ହବା ଆବଶ୍ୟକ ନାହିଁ ବୋଧେ?
ଆଉ।
ହଁ। ଆଚ୍ଛା ଆଜି ରୋଷେଇ କଣ ହେଇଛି ଆପଣଙ୍କର?
ଆଜି ଆମର ରୋଷେଇ ହେଇଛି ଭାତ ଡାଲି। ଆଉ ସୋୟାବଡ଼ି ତରକାରୀ ଆପଣଙ୍କର?
ଆମର ଆଜି ହେଇଛି ଭାତ ଡାଲି କାଙ୍କଡ ଆଳୁ ଭଜା। ଆଉ ଭେଣ୍ଡି ଟମାଟୋ ବେସର ହେଇଛି।
ଆପଣ ସିଆଡେ ବର୍ଷା ହେଇଛି?
ନା ଏପଟେ ବର୍ଷା ହେଇନି ଆପଣଙ୍କର ସେପଟେ ହେଇଛି କି?
ନାଇଁ କାଲି ହେଇଥିଲା ଆଜି ତ ହେଇନି ବହୁତ ଗରମ ହଉଛି ଆଜି।
ହଁ ମୁଁ କାଲି ନିୁଜରେ ଦେଖୁଥିଲି ରାତିରେ। ନା ବହୁତ ସାରା ଜିଲ୍ଲା କୁ ବର୍ଷା ଅଛି ଅଧିକାଂଶରେ ଗଞ୍ଜାମ ଗଜପତି ବହୁତ ସାରା। ଏଇ ଆଖପାଖ ଇଏରେ। ବାକି ହେଲାନି କେମିତି କେଯାଣେ।
ହୁଁ।
ଆପଣ ବି ନ୍ୟୁଜ ଦେଖନ୍ତି କି?
ନାଇଁ ନ୍ୟୁଜ ଦେଖେନି ବହୁତ କମ୍ ଦେଖେ।
ଠିକ ଅଛି କିଛି କଥା ନାଇଁ ଆଉ। ହଁ ମୁଁ ଚଳିବ କିଛି ସମୟ ଦେଖେ କିଛି ସମୟ। ଦେଖେ ନାହିଁ। ସେହିପରି ଆଉ ଆପଣଙ୍କୁ କଣ କଣ ରୋଷେଇ ବୁଝେ?
ମତେ ସବୁ ରୋଷେଇ ବୁଝେ ସବୁ ଆସେ।
ହଁ କଣ କଣ ଟିକେ କହୁନାହାନ୍ତି।
ସବୁ ଭାତ କରିବାର ଆସେ ଡାଲି କରିବାର ଆସେ। କୋଉ ବି ତରକାରୀ କରିବାର ଆସେ। ଆଉ ଆମିଷ ବି ଆସେ ନିରାମିଷ ବି ଆସେ।
ଆମିଷ ଆମିଷ ରେ କଣ ସବୁ ବୁଝୁଚ ଆପଣ?
ଆମିଷରେ ଏ ମାଛ ତରକାରୀ ନହେଲେ ଚିକେନ ତରକାରୀ ଅ ମଟନ୍ ସବୁ
ଆଚ୍ଛା କଙ୍କଡା?
କଙ୍କଡ଼ା କେବେ କରିନି ବାକି ଥରେ ଟ୍ରାଏ କରିଥିଲି ହେଇନଥିଲା ମୋର ଗୋଟେ ସାଙ୍ଗ ଆଣିଥିଲେ ଏ କରିବି ତାଙ୍କୁ ପସନ୍ଦ ବୋଲି ତ ମୁଁ ଟ୍ରାଏ କରିଥିଲି ଚଳିବ ହେଇଥିଲା ବଟ୍ କଙ୍କଡ଼ାର ଝୋଳଡ଼ା ତ ଏମି ତି ରେ ବି ବହୁତ ସ୍ଵାଦ ତାର ସେଇଟା ପଇସା ତ ଅ ସେଇଟା ଆ ଭଲ ଟିକି ଚଳିବ ଏତେ ବି ଭଲ ହେଇ ନଥିଲା। ବାକି ଆଉ ସବୁ ଆସେ।
ଠିକ ଅଛେ ହେଲେ ଆପଣଙ୍କ ତ ବହୁତ ସବୁ ଆସୁଛି ବଢିଆ କଥା।
ଆଉ ଆପଣଙ୍କୁ ଆସୁନି?
ମତେ ଅ ନିରାମିଷ ଟିକେ ଭଲସେ ଆସେ ପରନ୍ତୁ ବହୁତ କମ ହିଁ ରୋଷେଇ କରୁଛି।
ଆଚ୍ଛା ଠିକ ଅଛି।
ଆଜ୍ଞା ଆଉ ଆପଣଙ୍କୁ ମୁଁ ଯାହା କହିଲି ମାନେ ଭେଣ୍ଡି ଟମାଟୋ ବେସର ବୁଝୁଚି
ହଁ ବୁଝୁଚି।
ଆଚ୍ଛା କେମିତି କରୁଛନ୍ତି ଟିକେ କହୁନାହାନ୍ତି?
ଫାଷ୍ଟ କରେଇ ବସେଇବେ ସେଥିରେ ଅ ତେଲ ପକେଇବେ ତାପରେ ସୋରିଷ ପକେଇବେ ଟିକେ ଯାହାବି ପଜଣା ରସୁଣ ପକେଇବେ ତାପରେ ଅ ସେ ପିଆଜ ପକେଇବେ। ପିଆଜ ପକେଇଲା ପରେ ଆମର ଯୋଉ ସୋରିଷ ବଟା କରାହେଇ ଥିବ ସେଇଟାକୁ ବାଟିକି ପକାଇବେ ତାଇରେ ହଳଦୀ ଗୁଣ୍ଡ, ମରିଚ ଗୁଣ୍ଡ ଯାହା ବିି ହଁ ସେ ମସଲା ଗୁଣ୍ଡ ସବୁ ପକେଇବେ, ଟମାଟ ପକେଇବେ, ଲୁଣ ପକେଇ ପକେଇବେ ସେଇଟା ହେଲା ପରେ ବାକି ଭେଣ୍ଡି ଟା ଟିକେ ଭାଜିକି ରଖିଥିବେ ସେଟା ପକେଇଦେବେ। ତାପରେ ପାଣି ପକେଇକିରିି ଫୁଟେଇ ଦେବେ, ବହୁତ ସହଜ।
ଆଛା। ନା ମୁଁ କେବେ ସେଟା କରିନି ତ ସେଥିପାଇଁ ଆପଣଙ୍କଠୁ ମୁଁ ଜାଣିବାକୁ ଚାହୁଁଥିଲି।
ବହୁତ ସହଜ ସେଇଟା।
ଠିକ ଅଛି। ଆମିଷରୁ ଆପଣ କହିଲେ ଆପଣଙ୍କୁ ଚିକେନ ମଟନ ବୁଝୁଚି ଅ ତ ଅ ମାନେ ଚିକେନ ର ବହୁତ ସାରା ରେସିପି ରୋଷେଇ ହେଇଥାଉଚି ନା।
ହଁ।
ହଁ ତ ମୁଁ ଜାଣିବାକୁ ଚାହୁଁଥିଲି ଚିକେନ ବିରିୟାନୀ ଆପଣ ବନେଇଚନ୍ତି କି?
ଚିକେନ ବିରିୟାନୀ ବନେଇନି ବାକି ଯେତିକି ଜାଣିଛି ଇ ଆସିବ। ଅ ମ୍ ଆଉ ଯେତିକି ସବୁ ଦେଖଉଚନ୍ତି କେତେ କେତେ ପ୍ରକାର ସେଜାଏ ତ ଆସୁନି। ବାସ୍ ତରକାରୀ କରିବାର ଆସୂଚି। ନର୍ମାଲ ତ ଅ ତରକାରୀ।
ଆଛା। ଚିକେନ ତରକାରୀ ଆସୁଚି ତାହେଲେ?
ହଁ।
ହଁ ହଁ ମୁଁ ଥରେ ଚିକେନ ବିରିୟାନୀ ଚେଷ୍ଟା କରିଥିଲି।
ଆଜ୍ଞା।
ଆ ହଁ ପରନ୍ତୁ ଚଳିବ ଠିକ ଠାକ୍ ଥିଲା। ଏତେ କିଛି ଖରାପ ବି ହେଇ ନଥିଲା। ସେମିତି ଆଉ। ହେଲେ ଆପଣ ଫ୍ରାଇଡ ରାଇସ୍ ହଁ କୁହନ୍ତୁ।
ଖାଇବା ଖାଇବାର ତ ହେଲା ନା?
ହଁ ହଁ ଖାଇବା ଯୋଗ୍ୟ ରୋଷେଇ ହେଇଥିଲା।
ଆଛା।
ହଁ ଆପଣ କେବେ ଆସନ୍ତୁ। ଆପଣଙ୍କୁ ବନେଇକି ଦେବି ମୁଁ।
ହଁ ନିଶ୍ଚୟ ଆସିବି।
ହଁ।
କେବେ ଡାକେ।
ଆପଣଙ୍କର ସମୟ ବାହାରକଲେ ମୁଁ ଯେତ୍ ତେବେଳେ ଆସିଲେ ବି ରୋଷେଇ କରିକି ଦେଇପାରିବି।
ଆଛା ଆପଣ ବାର ଦେଖିକି ଖାଉଚନ୍ତି ନା, ଯୋ ବାର ବି ଖାଇ ପାରୁଚନ୍ତି?
ନା ନା ସବୁ ବାରେ ଖାଇପାରେ ମୁଁ।
ସବୁ ବାର ଖାଇ ପାରୁଚନ୍ତି। ଆପଣ ସେ ଯାହା ପାଳୁନାହାନ୍ତି?
ନା ନା। କେତେ ସମୟ ପାଇଁ ପାଳୁଥିଲି। ଆଉ ପରେ ଭାବିଲି ଗୋଟିଏ ଜୀବନ ମିଳିଛି। ବାହା ହେବା ପର୍ଯ୍ୟନ୍ତ ସବୁ କିଛି ଖାଇଦେବି। ବାହା ହେବା ପରେ ତ ସବୁ କିଛି ପାଳନ କରିବାକୁ ପଡିବ।
ଆଚ୍ଛା।
ଆଜ୍ଞା। ଆଉ ଆପଣ?
ମୁଁ ଟିକେ ପାଳେ। ଆମ ଘରେ ସେ ନିୟମ ଅଛି ତ। ତ ଆମ ଘରେ ଦଉନାହାନ୍ତି ସେ ଭିତରେ ଖାଇବାକୁ।
ଠିକ ଅଛି ହଉ। ଠିକ୍ ଅଛି ତାହେଲେ ମୁଁ ଏବେ ରଖୁଚି। ବାସ୍ ଏବେ ସାଇଲେଣ୍ଟ ରହିଯାଅ।